ଆୟାଁ। ହିନ୍ଦି ଗଢିଥିଲି ଆଉ।
ଅ ହ, ଆଉ କୋଉଠି ରହୁଛ?
ମୁଁ ଭୁବନେଶ୍ୱରରେ।
ଆଚ୍ଛା, କଣ ପଢୁଛ?
ନାଇଁ ନାଇଁ ହାଲ।
ନା ମ୍ୟାରେଡ।
ମ୍ୟାରେଡ ହାଉସ୍ ୱାଇଫ୍, ଆଜ୍ଞା।
ଆଚ୍ଛା। ଓହୋ! ଆଉ ଛୁଆ ପଦେ! ଛୁଆ କେତେ
ହଁ, ଛୁଆ ଦିଟା ଗୋଟେ ପୁଅ ଗୋଟେ ଝିଅ।
ଓହୋ! ପୁଅ କେତେ ବର୍ଷ ଝିଅ କେତେ ବର୍ଷ?
ଟେନ୍ ଇୟର୍ସ ଆଉ ଏଇ ଇଲେଭେନ୍ ହେବ ପୁଅ -ଝିଅକୁ ଫୋର ଇୟର୍ସ।
ଝିଅକୁ।
ଚାରି ବର୍ଷ।
ଚାରି ବର୍ଷ ଫୋର୍ ଇୟର୍ସ ଆଚ୍ଛା।
ଆଜ୍ଞା।
ଓହୋ। ଆଉ ଛୁଆ ପୁଅ କୋଉ ସ୍କୁଲ୍ ରେ ପଢୁଛନ୍ତି?
ଆହେ ସରସ୍ଵତୀ ଜ୍ଞାନ। ଆହେ ସରସ୍ଵତୀ ଜ୍ଞାନ
ହଁ ହଁ ସରସ୍ଵତୀ ତ ଭଲ ସ୍କୁଲ୍ ଆଉ। ପଢାପଢି କେମିତି କରୁଛି ପୁଅ ଭଲ। ଆଚ୍ଛା। ଯାହଉ ଝିଅ ତ ସାନ ଆଉ କୋଉଠି ଛାଡିଲେଣି ପ୍ଲେ ଫ୍ଲେରେ ଛାଡିଲେଣି।
ନାଇଁ ନାଇଁ ସେ ସ୍କୁଲରେ ଯାଉଛି ନର୍ସରୀ।
ନର୍ସରୀ ଯାଉଛି ଓହୋ। ଆଉ ସେଇଠୁ କେତେ ବାଟ ସ୍କୁଲ୍।
ହଁ ଏଠୁ ଦେଢ କିଲୋମିଟର ଖଣ୍ଡେ ହବ। ଆମ ଘରଠୁ ବଡ ବଡ ଆମ ଘର ନା ସେଠୁ ଦେଢ କିଲୋମିଟର ହବ।
ଓହୋ ପୁଅକୁ କଣ ତମେ ନିଜେ ଯାଉଛ ଛାଡିବାକୁ।
ନାଇଁ ନାଇଁ ହଜ ନାଇଁ ନାଇଁ ଅଟୋ ଆସୁଛି ତା ପାଇଁ। ଝିଅକୁ ନେଇ ଛାଡିବାକୁ ଯାଉଛୁ। ଆଉ ପୁଅର ଅଟୋ ଆସୁଛି।
ଓ ହୋ। ଯା ହୋଉ ଆଜି କଣ ଖା ରୋଷେଇ ଫୋଷେଇ କଣ କରିଥିଲ?
ନର୍ମାଲ ହେଇଥିଲା ଭାତ ଡାଲି ଆଉ ସେ କଖାରୁ ଘାଣ୍ଟ ହେଇଥିଲା ଯେଉଁ କଖାରୁ ଡଙ୍କ।
ରାଇ ହେଇଥିଲା ଆଉ।
କାଇଁ ତମର କଣ ମାନେ ଭେଜିଟେରିୟାନ୍ ନନ୍ ଭେଜ୍ ଖାଆନି ନା କଣ।
ମୁଁ ଖାଏନି ଘରେ ଖାଆନ୍ତି ନାଁ ମୁଁ ଖାଏନି।
ଯା ହଉ ଖାଅନି ମାନେ ମାନସିକ ମାନେ
ନା ନା ଏମିତି ନା ନାଇଁ ଏମିତି ଇଚ୍ଛା ହ ନା ମତେ ମତେ ଇଚ୍ଛା ହୁଏନି। ମତେ ପସନ୍ଦ ନୁହେଁ ନନଭେଜ୍।
ଉଁ ହୁଁ ଓହୋ ସେଇଥିପାଇଁ। ଆଉ କେମତି ଠାକୁରଙ୍କୁ ପୂଜା ଅର୍ଚ୍ଚନା କେମତି କଣ।
ହଁ ଆମର ତ ବ୍ରାହ୍ମଣ ଘର ଆଉ। ତ ଆମ ଘର ପାଖରେ ମନ୍ଦ ମନ୍ଦିର ଅଛି। ସ୍ୱାମୀ ସେଠି
ଓହୋ ହୋ ହୋ ଓହୋ ତମେ ବ୍ରାହ୍ମଣ ନା।
ହଁ ହଁ ଆମ ବାପ ଘର ବି ପୁରୀ।
ଓହୋ ପୁରୀ ଆଉ ଏବେ ତ ଜଗନ୍ନାଥ ମନ୍ଦିରରେ ତ ପୂଜା ବି ବହୁତ କଣ ରୁକ୍ମଣୀ ବିବାହ ଚାଲିଛି। ପ ପଚିଶିରେ ହଉ ବଧେ କାଲି ବଧେ। ତମେ ନିଜେ ଦେଖ ତମେ ନିଜେ ଯାଇଚ ଦେଖିଛ।
ନା ନା ମୁଁ ମନ୍ଦିର ମନ୍ଦିର ପାଖରେ ଘର ପୁରା। ଗୋଟେ ମନ୍ଦିର ଭିଡରେ ଆମେ ଯାଉନୁ। ବହୁତ କମ ଯାଏ ରଥ ବଳେ ଯାଏ ଆଉ।
ଓହୋ ସମୁଦ୍ର ପାଖରେ ତ ଯାଇକି ବସଥିବ ସି ବିଚ୍ ରେ।
ସମୁଦ୍ର ଯାଇଛି ମନ୍ଦିର ବି ଯାଉ। ଗୋଟେ ଏତେ ଯାଉନୁ ଏବେ ତ ବହୁତ ଆଗେ ବହୁତ ଯାଉ। ଥିଲେ ବି ବହୁତ ଭିଡ ରହୁଛି ନା।
ହଁ ତାପରେ ଯୋଉମାନେ ପାଖ ଲୋକ ତ କହନ୍ତି ଗାଡି ଫେଲ ତେଣୁ କରି ପାଖ ଲୋକ ବୋଲି ଟିକେ ଯାଉନ ଆଉ। ଏଇଆଉ ଆମେ ମାନେ କଣ ଦୂର ରହିଛି ବୋଲି କିଛି ହେଲେ ହଉ ଚାଲ ହଁ ଚାଲ ପୁରୀ ଟିକେ ଯିବା। ଭଲ ଲାଗିବ। ଆଉ ବେଶୀ ଶାନ୍ତି ହୁଁ ଶାନ୍ତି ଟିକେ ଲାଗେ ନା ମନ୍ଦିର ଫନ୍ଦିର ଭିତରକୁ ଯାଇକି ଇଏ କରିବା ତମ ହଜବେଣ୍ଡ ବି ସେଇଠି ବୋଧେ ଭୁବନ ଏଇ ଯୋଉ କଣ ପୁରୀର
ନାଇଁ ନାଇଁ ନାଇଁ ସିଏ ଏଇଠି ରହୁଛନ୍ତି ନା ଏଇଟା ତ ମୋ ଶାଶୁ ଘର ନା
ନା ନା ମୁଁ କହିଲି ତାଙ୍କ ଗାଁ ପୁରୀ ନା ନାଇଁ।
ଏ ନାଇ ନାଇଁ ଏଇ ବ ଏଇଠି ହୁଁ ଭୁବନେଶ୍ଵର ହଁ ତାଙ୍କର ଏଇଟା ନିଜ ଘର।
ଓହୋ ଓହୋ ହ ଭଲ ଆଉ ଆଉ ରଜରେ ସ କେମିତି କଣ ହେଲା ଗଲ ବୁଲାବୁଲି କୋଉଠି କଲ
ପିରିୟଡ଼ ହେଇଗଲା ତ କୁଆଡେ ଯାଇ
ଓହୋ।
ହଁ ପା କିଛି ହେଇପାରିବନି ନା । ମାନନ୍ତି କିଛି କରନ୍ତିନି।
ନାଇଁ ଆକ୍ଚୁଆଲି ମୁଁ ଜାଣିନି ନା ତମର ସବୁ କଣ କେମିତି ଆମର ତ ସେଇ ଫାସ ରଜରେ ଯାହା ପହିଲି ରଜରେ ଯାହା ଗାଧା ଫାଧା କରିଥିବ ବାସ ସେତିକି ଆଉ ଦି ତିନି ଦିନ ଯାଏ
ନାଇ ଆମ ବ୍ରାହ୍ମଣ ଘରେ ସେମିତି କିଛି ନାଇଁ ବଟ ଆମର ଯଦି ରଜ ବେଳେ ହେଲ ତ ରଜ ସଳା ହୁଅନ୍ତି ତ ସେଥିପାଇଁ କୌଣସି ଜିନିଷ ଛୁଇଁବନି ଖାଇ ଭାତ ମାନେ ଅର୍ଣ୍ଣ ଖାଇବନି ଆମ
ହଁ ଓହୋ। ପିଠାପଣା ଯାହା ସବୁ ହବ କିଛି ବି ନାହିଁ।
ନା ନା ଆମ ବାପଘର ସାଇଟିରେ ସେଗୁଡା ସବୁ ବେଶୀ ମାନନ୍ତି ତ ମୁଁ ଏଠି କିଛି ମାନନ୍ତିିନି ବଟ ମତେ ଭଲ ଲାଗେନି ତ କିଛି କରିହେଲାନି ଆଉ ମୁଁ ତ କିଛି କରିବିନି ଆଉ ତ ମୁଁ ଖାଇବ କିଏ କରିବ ଆମ ଶାଶୁ କିଛି କରିପାରନ୍ତିନି। ତ ମତ ଏକୁଟିଆ ଆଉ।
ଓହୋ ଛୁଆ ସବୁ କୁଆଡେ ବୁଲିବାକୁ ଯାଇଥିଲେ ନା ନାଇଁ।
ଛୁଆ ଛୁଆ ନାଇଁ ଛୁଆ ଏଇଠି ଯାଇଥିଲୁ ଧଉଳି ନେଇକି ଯିବୁ ବୋଲି ବାହାରିଲୁ ସେ ଦିନ ବର୍ଷା ଉଠିଗଲା ଏଠି ପାର୍କ ଫାର୍କ ଦୋଳି ଖେଳିକି ନେଇଆଇଲୁ ଆଉ।
ଓହୋ। ଆଉ ଘରକୁ କେବେ ଯାଇଥିଲ।
ଘରକୁ ଯାଇଥିଲି ତ ଦି ତିନି ମାସ ଦି ମାସ ତା ପୂର୍ବରୁ ଯାଇଥିଲି ରହିକି ଆଇଥିଲି। ଲି ଯିବି ଫେର ଆଠ ଦିନି। ତାପରେ ଏବେ ଦିନେ ଗୋଟେ ସାଙ୍ଗ ସାଙ୍ଗରେ ଯାଇଥିଲି ଖାଲି ବୁଲିକି ଆସିଥିଲି ଏବେ ପୁଣି ରଥକୁ ଯିବାର ଅଛି।
ହଁ ରଥ ତ ରଥ ତ ବଡ ପର୍ବ ଆଉ। ଗଲେ ରହିବ ପୁରା ଚାରି ଦିନ ଦି ଚାରି ଦିନ ନା
ହଉ ସେ ଆଠ ଦିନ ନାଇଁ ଆଠ ଦିନ ଭିତରେ ହିଁ ଆସେ ହଁ ଆଠ ଦିନ ଦିଅ ଘରେ ପଶିଲେ ପଳେଇ ଆସେ।
ଆଛା ଛୁଆ ବି ସବୁ ଯାଆନ୍ତି।
ହଁ ପୁଅ ଯାଏ ନଯାଏ ଝିଅ ଯାଏ ପୁଅ ଏବେ ସ୍କୁଲ ଯାଉଛି ତ ଆଉ ତା ସ୍କୁଲ ଛୁଟି ଦଉନାହାନ୍ତି ତା ଏତ ଦିନେ ସେଥିପାଇଁ ସେ ହ ହଁ।
ଯାହା ହଉ ଭଲ
ପୁଅ ବଡ଼ ହେଲାଣି ଦଶ ଏଗାର ବର୍ଷର ହେଲାଣି ବ୍ରତଘର ହବ ଆଉ
ଓହୋ ହଁ ହଁ ତମର ବ୍ରତଘର ବି ଅଛି ବ୍ରାହ୍ମଣ ମାନଙ୍କର ସେଇଟା ତ ଅଧା ବା ବାହାଘର କହିତେ ଚଳେ ଆଉ ନା।
ଅଧା ବାହାଘର।
ହଁ ସେଥିରେ ସବୁ କଣ କେମିତି ହୁଏ।
ଏମିତି ଏମିତି ପଇତା ପଡିବ ତ ସେଠି ତିବେ ଆଉ ଆ ଯୋଉ ଆମର ବାହାଘର ଭଳିଆ ବେଦୀରେ କର୍ମ ହୁଏ। ତା ଧୁରୁ ନଅଟା କର୍ମ ସରିଯାଇ ଥାଏ ବ୍ରତ ଘରରେ ପୁଅମାନଙ୍କର ଗୋଟିଏ କର୍ମ ଥାଏ ଯୋଉଟା କି ବେଦିରେ ହୁଏ ବାହାଘର ହାତ ଗଣ୍ଠି ଆଉ। ଆଉ କିଛି ନଥାଏ ତାଙ୍କ ବାକି ସବୁ କର୍ମ ସରିଯାଇ ଥାଏ କେବଳ ଝିଅମାନଙ୍କର ହଁ ବାହାଘର ବେଦିରେ ହିଁ କାମ ଥାଏ।
ହୁଁ ହୁଁ ହୁଁ ହୁଁ ଯା ହଉ। ନାଇଁ ଆକ୍ଚୁଆଲି ଆମେ ତ କରଣ ଆମେ ଏକ୍ଟୁଲି ଜାଣିନୁ। କଣ ହୁଏ।
ଆଜ୍ଞା ଆଜ୍ଞା।
ତ ସେଇଟା ତମଠୁ ଜାଣ ଲି ଆଉ କିନ୍ତୁ ଆମେ ଦେଖିଚୁ ଯେ ବ୍ରତ ଘର କୁହନ୍ତି ତାଙ୍କର ଅଧା ବାହାଘର ବୋଲି।
ଉଁ ପୁରା ହିଁ ହେଇଯାଏ ଗୋଟଏ କାମ କେବଳ ବାହାଘର ବେଦୀରେ ହାତ ଗଣ୍ଠି ଥାଏ ବାକି ଏ ସବୁ କର୍ମ ହେଇଯାଇଥାଏ।
ଉଁ ହୁଁ ଆଉ ତମେ କେତେ ମାନେ ଏକୁଟିଆ ପୁ ମାନେ
ନାଁ ନାଁ ଯାହା ଅଛ୍ ଅନ୍ତି ସିଏ ରାଉଲକେଲାରେ ରହୁଚନ୍ତି ଆଉ ମୁଁ ଏଠି ରହୁଚି ଆଉ ସେ ଇଏ ସେଠି ଟିଚର୍ ଅଛନ୍ତି ତାଙ୍କ ସ୍ୱାମୀ ଡାକ୍ତର୍ ଅଛନ୍ତି ତ ସିଏ ସେଠି ରହୁ ଚନ୍ତି ଆମେ ଏଠି ରହୁଚୁ ଆଉ ଶା ଶାଶୁ ଶଶୁରଙ୍କ ପାଖରେ।
ଅଁ ହଁ।
ଆଉ ନଣନ୍ଦମାନେ ବାହା ହେଇଯାଇଚନ୍ତି ଦିଇଟା ଆଉ ଜଣେ ଏଇ ପାଖରେ ବାହା ହେଇଚି। କିନ୍ତୁ ସେ ଆସନ୍ତି ଯାଆନ୍ତି ଆଉ। ଦି ନଣନ୍ଦ କଟକରେ ରହୁଚନ୍ତି।
ଦି ନଣନ୍ଦ କଟକ ଆଉ ତମ ଯା?
ଯା ରହୁଚନ୍ତି ରାଉଲକେଲା।
ରାଉରକେଲା ଓ ସେ ରାଉରକେଲାରେ ଏଷ୍ଟାବ୍ଲିସଡ ଆଉ ନାଁ?
ହଁ ସେ ଆଇ ଜି ଏଚ୍ ରେ ଆଇ ଜି ଏଚ୍ ରେ ଚା ଉଁ ଜବ୍ କରୁଚନ୍ତି ଆ ହଁ ଦେର୍ଶୁ ତ ସେଠି ସେ ଫିଜିସି ହଁ। ଥରେ ଥରେ ଯାଇଚି ଆଉ ତାପଠରୁ ସୁବିଧା ହେଇନି ପିଲାଛୁଆ ହେବାଠୁ ସେମାନେ ପାଠ ପଢ଼ା ଏଆଡ଼େ ସି ତାହା ବି ଆଉ ଅ ଶାଶୁ ଶଶୁର ଏକୁଟିଆ ତ ଯାଇ ହୋଉନି।
ଜମା ଯାଇନ?
ନାଁ ଦି ଥର ଖଣ୍ଡେ ଯାଇଛି।
ହଁ ସେ ତ ଦେଖିଥିବ ହନୁମାନ ବାଟିକା? ଏ ନାଁ କେତେ ହଁ ହନୁମାନ ବାଟିକା ତାପରେ
ସେଇ ହନୁମାନ ବାଟିକା ହିଁ ଯାଇଚି ଆଉ କୁଆଡ଼େ ଯାଇନି ବୈଷ୍ଣବରୁ ବି ହେଇ
ହଁ ବୈଷ୍ଣବୀ ମନ୍ଦିର ସବୁ ଅଛି। ଚି ବୁଲାବୁଲି କରିବାକୁ ଆମର ବି ରାଉରକେଲାରେ ରହୁଚନ୍ତି। ଏ ମାମୁଁ ଜଣେ ବାସନ୍ତିରେ ଏମିତି ଆମେ ଯାଉ ହେଇ ବୁଲାବୁଲି କରିବା ପାଇଁ କେତୋଳେ କେମତି ଆଉ ତମେ ବୁଲାବୁଲି ଯିବା ପାଇଁ ଇଚ୍ଛା ଆଗ୍ରହ ନାଁ ନାଇଁ?
ମୋର ଆଗ୍ରହଟେ ବଡ଼ କୁଆଡ଼େ ଯାଏ କୁଆଡ଼େ ଯାଇନି ଓଡ଼ିଶା ବାହାରୁକୁ ବି ଭଲସେ ନାଇଁ ଓଡ଼ିଶା ବହାରୁକୁ ମୁଁ ଯା ଯିବାର ଅଛି ବୃନ୍ଦାବନ ବହୁତ ଇଚ୍ଛା ଅଛି। କେବେ ଯିବା ଆଉ ଯେବେ ଠାକୁର
ଯାଅ ବୃନ୍ଦାବନ ଯାଅ ସମସ୍ତେ ତ ହୁଁ କାରଣ କହି ହଉନି ନାଁ ଆଜିକା ଜୀବନ କଥା କହି ହୋଉ ଟି ତେଣୁ କରି
ନାଁ ସମତେ କଲ୍ କରୁଚନ୍ତି ତମେ ତ ପୁ ରେ ଜନ୍ମ ହେଇଚ ଯା ହେନେ ତମେ ତ ପିଲାଟି ବେଳୁ ଦେଖୁଚ ଆଉ କୁଆଡ଼େ ଦର୍ଶନ କରିବ କଣ ସେଇ
ହଁ ସେଇଟା ତ ଠିକ ହଁ। ସେଇଟା ତ ବଡ କ୍ଷେତ୍ର କହିଲେ ଚଳେ ଚାରି କ୍ଷେତ୍ର। କ୍ଷେତ୍ରରେ ସିଏ ଗୋଟେ କ୍ଷେତ୍ର।
ସବୁ ବଡ କ୍ଷେତ୍ର ବି କହିଲେ ଚଳେ ତ ସେଥିପାଇଁ ଆଉ।
ହଁ। ନାଇଁ ନାଇଁ ଠିକ କିନ୍ତୁ କଣ କି ଆଜିକାଲି ସମସ୍ତେ ସବୁ। ସମସ୍ତେ ଯାଉଛନ୍ତି ବୁଲୁଛନ୍ତି ହଁ ଯାଇ ଦେଖିଲେ କିଛି ତ ନୂଆ ଜିନିଷ। ତ ଜାଣଆ ଏଠି ତ ଆମର ଯାହା ହଉଛି ସେଠିକାର କଣ। ସେଠିକାର ପୂଜା ଅର୍ଚ୍ଚନା କଣ କେମିତି ପୂଜା କରୁଛନ୍ତି ତାପର କେତେ କେତେ ଦୂରରୁ ଲୋକ। ଆସୁଛନ୍ତି।
ହଁ ହଁ।
ମୋର ବି ଭାରି ଇଚଛା ଯିବାକୁ ସୁଯୋଗ ଆସିନି ଠାକୁରଙ୍କ ଡୋରି ଲାଗିନି କେବେ ଲାଗିଲେ ଯିବୁ ଆଉ।
ଶ୍ରୀଜୀଙ୍କ ଇଚ୍ଛା ହେଲେ ଯିବା ଆଉ କଣ ଅଛି।
ଅଁ ହଁସ। ଆଚ୍ଛା ହଉ ଆଉ ରାତିରେ କଣ ସବୁ ରୋଷେଇ ପୁଣି।
ରାତିରେ କଣ ଏନେ ତ ଘରଦ ଓଳିଆ ପଳିଆ କରିକି ଯିବା। ରୁଟି। ଚା ଫହା ଟିକେ ହବ ତାପରେ ହଁ ହଁ।
ହୁଁ ନିଜେ ସବୁ ଛୁଆ ହଁ ଦିଦି ଦିଟା ଛୁଆ ମେଣ୍ଟେ କରିବା ବି ପୁଣି ହଜବେଣ୍ଡ ଯାଉଥିବେ କାମକୁ।
ହଁ ସିଏ ସେ ମନ୍ଦିର ପାଳି ଫାଳି କରନ୍ତିୁ ଆଉ ଶାଶୁ ସବୁ ଶାଶ କିଛି କିଛି କରିପାରନ୍ତି ନାହିଁ ତାଙ୍କର ପୋଲିଓ ତ ଗୋଟେ ଗୋଡ଼। ତ ସେ କିଛି କରିପାରନ୍ତି ଆଉ ଶଶୁର ତାଙ୍କୁ ଯାହା ଯେମିତି କରୁ ଆଉ ସବୁ ମତେ କରିବାକୁ ପଡୁଛି ଆଉ।
ଓହୋ ଶଶୁର ବି ପୂଜା ଅର୍ଚ୍ଚନା କରନ୍ତି ନା ନାଇଁ। ଏବେ ଆଉ କରୁନାହାନ୍ତି ଏଜ ହେଇଗଲାଣି ହଁ ହଁ ହଁ। ହଁ।
ଏବେ ଇଏ କରୁଛ ତ।
ହୁଁ ହୁଁ।
ଆପଣଙ୍କ ଘର କୋଉଠି।
ଆଛା। ହଉ ଯାଅ ତମେ ଓଳାଓଳି କର ପରେ କଥା ହବା ଆଉ ହେଲା।
ଆଜ୍ଞା।
ରଖୁଛି।
ଆଜ୍ଞା।